ଓ
ବନ୍ଧୁ ଶୁଭରାତ୍ରି।
ଶୁଭ ରାତ୍ରି ବନ୍ଧୁ। ଯୋଉ ହାଲୋ ବନ୍ଧୁ କଣ ହେଇଚି ଜାଣିଚ ନା?
କଣ ହେଇଚି?
ଓହୋ ଆଜି ଆମେ ଦିଇଟା ସାଙ୍ଗ ଗୋଟେ ଜାଗାକୁ ଯାଇଥିଲୁ ବୁଝିଲକି ଗୋ ଟେ ପଥର କଟା ହୋଉଥୁଲା ସେଠି ଗୋଟେ କଲ୍ ଥିଲା ବୁଝିଲ କି? ସେଠିକି ଯାଇଥିଲୁ ପଥର କାମ ହୋଉଥୁଲା ବୁଝିଲେ ସେମି ଦିଇ ଜଣ ଯାଇଥିଲୁ ଆଉ କହିଲେ କି ଆଉ ଯେ ଗାଡି ଟିକେ ଲୋଡ ହବ ସେଇଠି ଟିକେ ଠିଆହବ ଜଗା ଦେଖା କରିବ କାରଣ ଏଇଟା ସେ ଯୋଉ ଇଏ ବେପାର ନା? ବୁଝିଲୁ ନା ତାମାନେ ଆଜି ଏତେ ଯୋରେ ଖରା ହୋଉଥୁଲା ବୁଝିଲେ କି? ଖରା ଆଜି ବୋହୁତ ଜୋରରେ ହୋଉଥିଲା ତ ସେଇ ପିଲାଟା କଣ ହେଲା ନା ସେ ସକାଳୁ ମୋ ସାଙ୍ଗେ ଯିଏ ଯାଇଥିଲା ସେ ଉଠିଚି ମୁଁ ତାକୁ ତର୍ ତର କରି ଡାକିକି ନେଇ ପଲେଇଚି ଆଉ ସେ ମତ୍ ଏତେ କିଛି ଖାଇନି ଆଉ କାଲି ରାତିରେ ଖାଇନଥିଲା ଆଜି ସକାଳୁ ଖାଇନି। ଏଇନ ହେଇଗଲା ବାରଟା ଗୋଟେ ହେଇଗଲା ତା ମୁଣ୍ଡ କଣ ହେଲା ଆଉ ଯୋଉ ଖରା ହେଲା ବୁଝିଲୁ? ସେ ତାପରେ ତା ଚେତାଟି ପଳେଇଲା। ବୁଝିଲ ତାପରେ ଚେତା ଯଦି ପଳେଇଲା ସେ ଡୁମ୍ କିରି ପଡିଗଲା। ତ ଚାରିଆଡୁ ଲୋକ ସବୁ ପଳିଆଇଲେ କଣ ହେଲା କଣ ହେଲା ବେହୋସ ହେଇଗଲା ତାପରେ ତାପରେ ପାଣି ଛାଟିଲେ ତାପରେ ତାକୁ ଓ ପବନ ଦେଲେ ଟିକେ ଫୁ-ଫୁଙ୍କିଦେଲେ ଫ୍ୟାନ୍ ତଳେ ନେଇ ଥିବ ବସିଲେ ତା ଚେ ତା ଧୀରେ ଧୀରେ ଆସିଲା ତାପରେ କଣ କଲୁନା ତାକୁ ଆମେ ତୁରନ୍ତ ଆମ ପାଖ ଗୋଷ୍ଠୀ କେନ୍ଦ୍ର ମେଡିକାଲକୁୁ ନେଇଗଲୁ ସେଠି ଡ କ୍ତର ଦେଖିଲାଠୁ କହିଲେ ଟିକେ ଜଳୀଅଂଶ କମ୍ ଅଛି ଆଉ ଉଁ ଦିଇଟା ତିନଟା ଟେଷ୍ଟ୍ କରିବାକୁ ଦେଲା ଟେଷ୍ଟରୁ ଜଣା ପଡିଲା ଯେ ତାର ମାନେ ତାର ଗୋଟେ ପଟ ତା କିଡିନୀ ଗୋଟେ ପଟ ଖରାପ ବୁଝିଲ କି? ସେଟା ଗରିବ ଲୋକଟା ମୁଁ ଯଦି ତାକୁ ନେଇକି ଯାଇଚି ତ ତାର ହେଲା ମାନେ ତାର ଟିକେ ଚେକମ୍ ମେକମ୍ ମୁଁ କରିଦେବି ନହେଲେ କଣ ହବ କଣ ନାଇଁ ତ ଏସବୁ ଚେକଅପ୍ କଲାଠୁ ସି ଉଁହୁଁ ସିଏ ତାର କିଛି ଭାହାରଲାନି ସେ ତ କରେନା କିଛି ଚେକପ୍ ତା ପେଟ କା ସିଏ ରହିଯାଏ ଆଉ ମୁଁ ଯେତେବେଳେ କଲାଠୁ ଦେଖିଲା ବେଳୁକୁ ତା ଏମତି ତାର ଅସୁବିଧା ଆଉ ତାପରେ ତା ସେ ଜାଣିକି ତା ମନଟି ଭାରି ଦୁଃଖ ଆଉ ମୁଁ ବି କଣ କରିପାରିବି ମୋ ପାଖରେ ବି ଏତେ ପଇସା ପତ୍ର ନାହିଁ ଯେ ସାହାଯ୍ୟ ମୁଁ ତ କରିପାରିବି, ତ ମୁଁ କଣ କରିବି ମୋ ମନ ସେଇଥିପାଇଁ ଭାରି ଦୁଃଖ ଆଉ ସେ ପିଲାଟା ସବୁ କାମରେ ଯାଏ ବୁଝିଲ କି? ଯୁଆଡେ ଡାକେ ଯାଏ ଆଉ ଟିକେ ମଝିରେ ଟିକେ କଣ ମାଲ୍ ପାଣି ମାଗେ ତାକୁ ମୁଁ ଦେଇଦିଏ। ତ ଏମିତି ଟାକୁ ଆଉ ସେ ସବୁ ପିଆ ପିଇ କରି ତା ଯକୃତ ଟା ଖରାପ ହେଇଯାଇଛି, କିଡିନୀ ଟାଉ।
ନାଇଁ ନାଇଁ ବନ୍ଧୁ
ଆଉ ଆପଣ କଣ ଖବର କୁହନ୍ତୁ?
ମୋର ତ ଆଜ୍ଞା ଖବର ଭଲ। ମୁଁ ବର୍ତ୍ତମାନ ଆସିଲି ଏବେ କଣ କହିଲେ ଆମ ଗ୍ରାମର ଉ ବସୁଥିଲି ତାସ୍ ଖେଳ ହଉଥିଲା ବୁଝିଲେ ତାସ୍ ଖେଳ ରେ ଆମେ ଟିକେ ତାସ୍ ଖେଳୁ ମାନେ ଜିଦା ଜିଦି ହେଇଯାଏ ବୁଝିଲେ ନା ଆମ ଭାଇ ଭାଇ ଭି ତେରେ ସେତିକିବେଳେ ଦଶ ମିନିଟ୍ ଯୋଉ ତାସ୍ ଖେଳ ଦଶ ମିନିଟ୍ ଅଧଘଣ୍ଟା ହୁଏ, ସେଥିରେ ଆମେ ଟେ ସୋ ଶୋଦା ସୁଦି ହେଇଯାଉ, ଝଗଡ଼ା ଝାଟି ହେଇଯାଏ ତାପରେ ପୂର୍ବ ସକାଳରେ ଭଲ ସବୁ ହେଇଯାଏ ବୁଝିଲେ କି ଏବେ ଟିକେ ଜୋରେ ତେଢା ତେଢି ହେଇଯାଇଛି ବୁଝିଲେ ଆମେ ଟିକେ ଜିତି ଗଲୁ ତ ଯିଏ ଆଉ ଗାଁ ର ଯୋଉ ବଡ ଭାଇ ସବୁ ଅଛନ୍ତି, ସେ ସବୁ ରାଗିଗଲେ ବୁଝିଲେ? ହେଇଗଲେ ସେ ସୋଦା ସୋଦି କଲେ ଆମେ ମଧ୍ୟ ସୋଦା ସୋଦି କରିଦେଇଛୁ ବୁଝିଲେ ଯାହା ଫଳରେ ଭଲ ଲାଗୁନି ଟିକେ କି ଘରକୁ ଆସିଲା ପରେ ଅନୁତାପ କରୁଛୁ ଯେ ତାହା ଭଲ ନୁହେଁ ବୁଝିଲେ ହେଲେ ଖେଳ ଯା ହେଇଯାଇଛି ହେଇଯାଇଛି। କାଲି ଯାଇ ଭୁଲ ମାଗିଦେବା ବଡ ଭାଇଙ୍କୁ ଆଉ ବୁଝିଲେ ନା
ହଁ ଏତେ କଣ ଅଛି ଖେଳରେ ତାପରେ ସଇଲା ରାଗ ଶାନ୍ତ ହେଲେ ସଇଲା ଆଉ
ସଇଲା ଆଉ ଏତିକି ହେଲା କଥା ବଂଧୁ ଆଉ କଣ ଚାଲିଛି ଜୀବନ ଦୁଃଖ ସୁୁଖେ ତ ଚାଲି
ଖାଇନାହାନ୍ତି।
ହଁ ମୁଁ ଖାଇଲିଣି ଏଭିତରେ ଖାଇଲି। ଆଉ ଛକରୁ ଆଣିଥିଲି ତଡ଼କା ଟିକେ ଆଉ ରୁଟି ଟିକେ ହେଇଥିଲା ଦିପଟ ଖଣ୍ଡେ ଖାଇଦେଲି ଆଉ। ଖାଇକି ବସିଛି ମୁଣ୍ଡ ଟା ମୁଣ୍ଡ ଟା କାଇଁ ଜୋରେ ବିନ୍ଧୁଛି ଖାଲି ମୁଁ
ନାଇଁ ବନ୍ଧୁ ମୁଣ୍ଡ ତ ଥଣ୍ଡା ଥଣ୍ଡା ଲାଗି ଆଜ୍ଞା ଏମିତି ହୁଏ ବୁଝିଲେ ନା।
ହଁ ମୁଁ ଆଜି ମୁଣ୍ଡ ଟି ଧୋଇଦେଲି ବୁଝିଲେ ନା ସାମ୍ପ ମାରି ସାବୁନୁ ମାରି ଧୋଇ ଦେଇଛି।
ଆଜ୍ଞା।
ତ ସେଇଥିପାଇଁ ଟିକେ ବିନ୍ଧା ବିିନ୍ଧି ହୋଉଛି ଆଉ ସେ ଥଣ୍ଡା ମେଡିସିନି ଟିକେ ଖାଇ ଦେଇଛି। ଆଉ ଦେଖିବା କଣ ହଉଛି କାଲି ସକାଳୁ କମିଯିଵ।
ଆପଣଙ୍କର ତ ମୁଣ୍ଡ ବିନ୍ଧା ହଉଛି ବୁଝିଲେ ନା ଶୀତ ହେବ ମାନେ ଆମ ସାନ ଭାଇ ର କେବଳ ଦାନ୍ତ ବିନ୍ଧିବ ବୁଝିଲେ ନା ଦାନ୍ତ ବିନ୍ଧା ଏକ ବହୁତୁ ବ୍ୟ ତାର ରୋଗ ଆପଣ ଜାଣିନାହାନ୍ତି।
ଆପଣଙ୍କର ବିନ୍ଧୁଛି କି?
ନାଇଁ ଆଜ୍ଞା ମୋର ଆଗରୁ ବିନ୍ଧେ, ନାଇଁ ମୋର ଆଜ୍ଞା ଆଗରୁ ବିନ୍ଧା ବିନ୍ଧି ହୁଏ ବୁଝିଲେ ନା।
ହୁଁ ହୁଁ।
ମୁଁ ଯାଇକି ତାକୁ ଓପାଡି ଦେଇଛି ବୁଝିଲେ ନା ଯାହା ଫଳରେ ମୁଁ ଏବେ ବତ୍ତ ତମର ରୋଗ ମୁକ୍ତ ଅଛି, କାରଣ ଦାନ୍ତ ରୋଗ ଆଜ୍ଞା ମୋର ଥିଲା ବୁଝିଲେ ନା, ଏଭଳି ଦନ୍ତ ରୋଗ ଥିଲା ଯେ ମୁଁ ପାଗଳ ଭଳି ହଉଥିଲି, ଦାନ୍ତ ପିନ୍ଧିଥିଲେ ମାନେ ମୁଁ ବାଲି ଖାଇ ବାଲି ଖାଇ ପକୋଉଥିଲି ବୁଝିଲେ।
କୁହନା କୁହନା ହ୍ୟାଲୋ। ଦାନ୍ତ ଯନ୍ତ୍ରଣା ସେ ଯୋଉ କଷ୍ଟ ସାଠୁ କଷ୍ଟ ଦୁନିଆରେ। କିଛି ନାହିଁ ବୁଝିଲେ କି।
ବନ୍ଧୁ ମୁଁ ପାଗଳ ଭଳି ହୁଏ ହୋଇଯା ଥିଲି ବୁଝିଲେ ମେନ୍ଥ ପ୍ଲସ ଆପଣ ଜାଣିଛନ୍ତି ଯାହା ବିନ୍ଧା ବିନ୍ଧି ହେଲେ ଲଗାନ୍ତି।
ହୁଁ ହୁଁ।
ମୁଁ ତାକୁ ଦାନ୍ତ ଭିତରେ ଲଗେଇ ଦିଏ କାରଣ ଏଭଳି କଷ୍ଟ ହୁଏ ଯେ ସମ୍ଭାଳିବା ଅସମ୍ଭବ। ଆଜ୍ଞା ତାପରେ। ଯେତେବେଳେ ମେଡିକାଲ ଯାଏ ସେ କୁହନ୍ତି ନା ବିନ୍ଧା ବିନ୍ଧି ହେଲେ ଆମେ ଓପାଡି ପାରିବୁନି ବିନ୍ଧା ବିନ୍ଧି। କମିଲେ ଯାଏ ଆମେ ଓପାଡିବୁ ବୁଝିଲେ ଏଭଳି କେତେ କଷ୍ଟ ହେଲା ପରେ। ଆପଣ ଜାଣିଛନ୍ତି ଯେ ଦାନ୍ତ ବିନ୍ଧା ହେଲେ ତୁରନ୍ତ ଯଦି କମେଇବାକୁ ଚାହୁଁଛନ୍ତି ତାହେଲେ ଗୋ। ଗୋଟିଏ ଉପଚାର ମୋ ରଖ ଶୁଣି ରଖନ୍ତୁ। ବଜାରରେ ବଜାରରେ ଔଷଧ ଦୋକାନ ରେ ଥିବା ଏକ ଲବଙ୍ଗ। ତେଲ ଯାହାକି ତିରିଶି ଟଙ୍କା ମୂଲ୍ୟରେ ମିଳିଯିବ ବୁଝିଲେ। ତାହା ଲଗାଇ। ଛାଡି ଦିଅନ୍ତୁ ଯାହାକି ତୁରନ୍ତ ଆରାମ ଦିଏ ବୁଝିଲେ।
ହୁଁ ହୁଁ।
ବହୁତୁ ମଧ୍ୟ ଜାଣିଗଲେଣି ସେ ବିଷୟରେ କାରଣ ନିଜର ହେଇ। ବୁଝିପାଇଲେନା ବହୁତ ଆଡେ ମଧ୍ୟ ବୁଲି। ଯିଏ ବହୁତୁ ଆଡେ ମତେ ଦେଖିଛି ଥରେ ମୋ ବନ୍ଧୁ ଶୁଣନ୍ତୁ ଆମ ଘରକୁ ଗୋଟେ ଲୋକ। ଲୋକ ଆସିଥିଲେ ବୁଝିଲେ ନା ସେଇ ସମୟରେ ମୋ ଦାନ୍ତ ବିନ୍ଧା ହଉଥିଲା ବୁଝିଲେ। ସେ ମତେ କହିଲେ କି ଗୁଣ୍ଡି ଟିକେ ପାଟିରେ ପକେଇ ଦିଅ। ତମେ ଦାନ୍ତ ବିନ୍ଧା କମିଯିବ ବୁଝିଲେ ମୁଁ କେବେ ଆଜ୍ଞା ନିଶା ଦ୍ରବ୍ୟ କିଛି ଖାଇନି ବୁଝିଲେ। କିନ୍ତୁ ସେ କହିବା ବେଳେ ସେତବେଳେ ମତେ ଚା ସେ ଯାହା କହିଲେ ମତେ ଠିକ୍ ଲାଗିଲା ବୁଝିଲେ ନା। ମୁଁ ସାଙ୍ଗେ ସାଙ୍ଗେ ତାଙ୍କ ପାଖରୁ ଗୁଣ୍ଡି ଆଣି ମୁଁ ଦାନ୍ତ କଳେ ଜାକି ଦେଲି ବୁଝିଲେ। କିନ୍ତୁ କିଛି ଲାଭ ହେଲାନି କେବଳ ବାନ୍ତି ଟିକେ ହେଲା ବୁଝିଲେ କାରଣ ମୁଁ ଆଗରୁ କେବେ ଖାଇନି ନା। ସେ କହିଥିଲେ କି ବା ତମେ ଢୋକିବ ନାହିଁ ମୁଁ ଢୋକି ଦେଇଥିଲି। ସେଥି ବାନ୍ତି କେବଳ ହେଲା ଆଉ ବି ଦାନ୍ତ ବିନ୍ଧା କୌଣସି ପ୍ରକାର କମିଲାନି। ଏଭଳି ଆଜ୍ଞା ଦାନ୍ତବିନ୍ଧା ତ ମୁଁ ଜାଣିଛି ବହୁତ କଷ୍ଟ ଆପଣଙ୍କର ଦାନ୍ତବିନ୍ଧା କେବେ ହୋଇଛି କି।
ହଁ ହଁ ମୋର ହୁଏ ଛୁଆବେଳେ ହୁଏ ବର୍ତ୍ତମାନ ଏମିତି କିଛି ହେଇନି ମୋ ଛୁଆବେଳେ ଦାନ୍ତ ବିିନ୍ଧୁଥିଲା। ଦୁଇଟି ଦାନ୍ତ କଳ ଦାନ୍ତ ମୋର ଉପାରି ଦେଇଥିଲି। ଅବିକା ସେ ନୂଆ ଦାନ୍ତ ଉଠି ଯାଇଛି କିଛି ଅସୁବିଧା। ନେ ଆବ କାଇଁ ନା ଦେଖନ୍ତୁ ଦାନ୍ତ ବିନ୍ଧା ଗୋଟେ କଥା ଯେ କିନ୍ତୁ ଆପଣଙ୍କ ହାତ୍ ଫିରିବି ଏଟା ଅଛି ଯେ ଆପଣ ଯଦି ଭଲସେ ଦାନ୍ତ ଘସନ୍ତି। ତମେ ଆପଣ ଦାନ୍ତର ଯତ୍ନ ନିଅନ୍ତି ଖାଇଲା ପରେ ଭଲସେ କୁଳୁ କୁଜା କରନ୍ତି। ଏବଂ ରାତିରେ ଶୋଇଲା ପୂର୍ବରୁ ଭଲସେ କୁଳକୁଜା କରିବେ ଏବଂ କିଛି ଥଣ୍ଡା ଜିନିଷ କି କି ଖାଇବେନି ତ ଆପଣ ଦାନ୍ତ ଟା ଭଲ ରହିବ ବୁଝିଲେ। ଆପଣଙ୍କ ସ୍ଵାସ୍ଥ୍ୟ ଆପଣଙ୍କ ହାତରେ। ଯଦି ଆପଣ ଯତ୍ନ ନ ନେବେ ତ ପଛରେ ବହୁତ୍ କିଛି ଅସୁବିଧା ହବ ହୁଁ।
ଠିକ୍ କହୁଛନ୍ତି ଯେ ହେଲେ ମୁଁ ଛୋଟବେଳୁ ମୁଁ ଦାନ୍ତ ପୋକ ଖାଇଥିଲେ ଯେତେବେଳେ ଛୋଟବେଳେ ମୁଁ ଯତ୍ ବିଷୟ କି ଜାଣିିନଥିଲି ବୁଝିଲେ ଛୋଟବେଳୁ।
ଛୋଟବେଳେ ସମ ଏହି ସମସ୍ୟା ଟା ସମତକ ସାଙ୍ଗେ ରୁହେ କାରଣ ଛୁଆବେଳେ ଛୁଆଙ୍କୁ ବହୁତ୍ ଭଲ ଲାଗେ ଚକଲେଟ ଖାଇବା ପାଇଁ। ବିଭିନ୍ନ ମିଠା ଜିନିଷ ଖାଇବା ପାଇଁ। ହୁଁ ତ ସିଏ ହୁଏ ସେଟା ବା ତ ନ୍ୟାଚୁରାଲି। ହେଟା ପ୍ରାକୃତିକ ଇଏ।
ମୁଁ ଆଜ୍ଞା ମୁଁ ଆଜ୍ଞା ମୋ ଗାଁ ଦୋକାନରୁ ଘର ପାଇଁ ଚିନି ଆଣିବାକୁ ଗଲେ ତା ମଧ୍ୟରୁ ପୁଳାଏ ଖଣ୍ଡେ ଖାଇଦିଏ ବୁଝିଲେ ନା ଯାହା ଫଳରେ କି ମୋ ଦାନ୍ତରେ ଏଭଳି କିଛି ଅବସ୍ଥା ହୋଇଥିଲା। ଆସ୍ତେ ଆସ୍ତେ ବଡ ହେଲା ବଳେ ଯନ୍ତ୍ରଣା ହେଲା ପରେ ସବୁ କଥା ବୁଝିଗଲି ବୁଝିଲେ ଯାହା ଫଳରେ ଆଉ ସେଭଳି ଭୁଲ କେବେକିଚି କରୁନି। ଅଧିକ ମିଠା ଜିନିଷ ଖାଉନାଇଁ ବୁଝିଲେ ମିଠା ବି ସ୍ୱାସ୍ଥ୍ୟ ପାଇଁ ଭଲ ନୁହଁ ସମସ୍ ସ୍ତେ କୁହନ୍ତି ବୁଝିଲେ ଏବେ ତାହା ଭଲ ଭାବରେ ଜାଣିଗଲେଣି। ନିଜଆଡୁ।
ହୁଁ।
ବନ୍ଧୁ ଆପଣ ଯୋଉ କହୁଥିଲେ ଆପଣ ଯାହା ଯୋଉ ଲୋକଟାକୁ ମଜୁୁରୀ କରିବାକୁ ନେଇଥିଲେ ବୁଝିଲେ ନା? ସେ କଣ ସବୁଦିନ୍‌ ମଦ୍ୟପାନ କରନ୍ତି?
ହଁ ସିଏ ବହୁତ ସମୟ ପ୍ରାୟତଃ ନିଶାରେ ରୁହନ୍ତି। ଏବଂ ତାଙ୍କ ପରିବାର ପ୍ରତି ତାଙ୍କର ଏତେ ଧ୍ୟାନ ଦିଅନ୍ତିନି ତାଙ୍କର ଏକ ସ୍ତ୍ରୀଟା ଅଛି ପିଲାଟା ଅଛି। ତାଙ୍କ କଥା ସେ ଭାବୁନାହାଁନ୍ତି। ଆମ ଗ୍ରାମ ପାଖରେ ଏଇ ଘଟଣା ରୁ ମୋର ଗୋଟେ ପୁରୁଣା କଥା ମନେ ପଡିଗଲା ମୋର ଏକ ସାଙ୍ଗ ଥିଲା। ବୁଝିଲେ କି?
ଆଜ୍ଞା।
ସାଙ୍ଗ ତାର ସିଏ ମାନେ ତିନି ତେବେ ମୋ ସାଙ୍ଗରେ ସେ ପଢୁଥିଲା। ତ ତାକୁ ଯେତେବେଳେ ତାର ଅଷ୍ଟମ ଶ୍ରେଣୀ ହେଇଥିଲା ତା ବାପା ଚାଲିଗଲେ ତାର ଏକ ସାନ ଭଉଣୀ ଥିଲା ଏବଂ ଗୋଟେ ସାନ ଭାଇ ଥିଲା ତ ସିଏ ତାର ସେଇଟି ଥିଲା ତାଙ୍କର ଜାଗା ବାଡି ନାହିଁ ବୁଝିଲେ ସେ କଣ କରନ୍ତି ନା ଯୋଉ ଛକ୍ ଛକରେ ଯୋଉ ମାନେ ବସ୍ ବସ୍ ଯୋଉ ହକର କରିକି ଆଣନ୍ତି ପଇସା ତାଙ୍କ ଘର ଚଳେ ଏମ୍ ତି ସେମାନେ ବହୁତ୍ ପିଇଲେ ବହୁତ ପିଇଲେ ମାନେ ଡେଲି ପିଇଲେ ଡେଲି ଯେହେତୁ ପିଇଲେ ତାଙ୍କ ଦେହଟା ତାଙ୍କ ବଡ଼ି କେତେ ଆଉ ସମ୍ଭାଳିବ ଖରାପ ହେବା ଷ୍ଟାର୍ଟ ହେଇଗଲା। ଯେତେବେଳେ ଥରେ ଗଲେ ମେଡିକାଲ ଗଲେ ଦି ଥର ଗଲେ ଡାକ୍ତର ମାନେ ତାକୁ ପାଟି ବି କଲେ। କି ଆଉ ପିଇଲେ ଆପଣ ହେବେନି ତଥାପି ସେ ତାଙ୍କ କଥାକୁ ନ ମାନି ନ ଖାତିର କରି ତାଙ୍କ ପରିବାରକୁ ନ ଦେେଖି ତାଙ୍କ ସ୍ୱାମୀ ତାଙ୍କ ସ ସ୍ତ୍ରୀଙ୍କ ମୁହଁକୁ ନଚାହିଁ ପିଲା ଛୁଆଙ୍କ ମୁହଁକୁ ନଚାହିଁ ତଥାପି ସେ ପିଇଲେ ଏତେ ପିଇଲେ ଯେ ତାପରେ ତାଙ୍କ ଦେହ ବହୁତ ଗୁରୁତ୍ୱର ହେବା ଦ୍ଵାରା ତାଙ୍କୁ ନେଇଗଲେ ଆମର କଟକ ବଡ ମେଡିକାଲ ନେଇଗଲେ। ସେଠି ଦଶ ପନ୍ଦର ଦିନ ରହିଲେ ଏବଂ ତାପରେ ସେ ତାଙ୍କ ପାଣ ହରାଇ ବସିଲେ। ସିଏ ତ ଚାଲିଗଲେ ଏବଂ ତାଙ୍କ ତାଙ୍କ ପରିବାରରେ ଯଉ ରହିଗଲେ ତାଙ୍କ ସ୍ତ୍ରୀଟି ଏବଂ ଛୁଆ ତିନୋଟି ରହିଗଲେ ତସ୍ ତାଙ୍କ ଚଳିବା ବହୁତ କଷ୍ଟକର ହେଇଗଲା ବୁଝ ବ ଆଜି କାଲି ଭାଇ ଭଗାରୀ ଘର ବୁଝିଲେ ଭାଇ ଭାଇ ଙ୍କୁ ଅନଉ ନାହାଁନ୍ତି। ହୁଁ।
ହଁ ଆପଣଙ୍କ କଥା ଠିକ ଆପଣ ଯାହା କହୁଛନ୍ତି ଘର ଲୋକଙ୍କୁ ଅନ୍ୟାୟ ନିହାତି ଦରକାର। ଯଦି କିଛି ମାତ୍ରାରେ ମଦ୍ୟପାନ କରୁଛନ୍ତି ତାହେଲେ ଠିକ ନହେଲେ ଆଜ୍ଞା ନଚେତ ଟୋଟାଲ ନପି କରିବାଟା ହିଁ ମୋ କହିବା କଥା ଏକ ବୁଦ୍ଧିମାନ ର ଜିଏ ଆଜ୍ଞା କିନ୍ତୁ ଆଜ୍ଞା ଆଜିକାଲି ଲୋ ଲୋକ ବୁଝି ପାରୁନାହାନ୍ତି ନିଶା କରିଦଉଛନ୍ତି ଘର ଲୋକ କଥା ଭାବୁନାହାନ୍ତି ସ ଜାଣିପାରୁନାହାନ୍ତି ଯେ ସିଏ ଗଲା ପରେ ପରିସ୍ଥିତି କଣ ହେଇଯିବ କାରଣ ଆପଣ ଜାଣି ଆପଣ ବି ଜଣଙ୍କୁ ଖାଇବାକୁ କେତେ ଦିନ ଦେବେ ଦଶ ଦିନ ଦେବେ ସବୁଦିନ ଥଡି ନ ଦେବେ ଆଜ୍ଞା? ସେଇଭଳି ଆଉ କଣ କହିବା ବନ୍ଧୁ ଏଇଭଳି ସମାଜରେ
ଆଉ ସେ ବିଷୟରେ ଆମେ ଆଉ କଥା ହବା ଟିକେ ମୁଁ ଯାଉଚି ଟିକେ। ଗୁପ୍ ସେପଟେ ମଟରଟା ନଗେଇଥିଲି ପାଣି ପଡ଼ିଲାଣି ମୁଁ ଟିକେ ବନ୍ଦ କରିଦେଇକି ଆସେ ବୁଝିଲେ କି।
ଆଜ୍ଞା ଆଜ୍ଞା ବନ୍ଧୁ ଯାନ୍ତୁ ଯାନ୍ତୁ।
ହୁଁ।